ହଁ।
ହୁଁଉ।
ହୁଁ କଣ କରୁଛୁ?
କଣ କରିବି ଯାଉଛି କଣ ଖାଇଆକୁ ବନେଇବି ଖାଇବା ଆଉ।
ଆଉ ରୋଷେଇ ସରିନି?
ରୋଷେଇ କଣ ହେଇଛି କହିଲୁ? କଣ ହେଇଛି ମୁଁ ଜାଣିନି ରୁଟି ତ ହେଇଛି। ଭଜା ଫଜା କଣ ହେଇଛି ମୁଁ ଜାଣିନି। ଖାଲି ଡାଲି ଅଛି ମୁଁ ରୁଟିରେ ଡାଲି ଖାଇପାରିବିନି ମୁଁ ତଣ୍ଟିରେ ଗଳିବନି।
ଛା ଛା ଡାଲି ବି ତୁ ଖାଉନା?
ନା ଡାଲି ଖାଏ ଭାତରେ ଡାଲି ଖାଆନ୍ତି ନା ରୁଟିରେ କଣ ଡାଲି ଖାଇବିି।
ସେୟା ମୁଁ ବି ଖାଏନା ଭଲ ଲାଗେନା।
ଭଲ ଲାଗେ ନା। ମାନେ ଆମେ କଣ କହିଲୁ ଏବେକା ପିଲା ହେଇଗଲୁନୁ ତ ଆମ ପାଟି ଖାଲି ସୁୁଆଦିଆ ଜିନିଷ ଦରକାର।
ହଁ ବା ଗଲୁ ସାଗଟା କୁହାଯାଏନା ସେଇଟା ଆଉ।
ହଁ। ସେଇଥିପାଇଁ ଯେତେବେଳେ ଘରେ ଏମିତି ଖାଇବା ହେଇଥିବ କ୍ଷୀର ରୁଟି କି ରୁଟି ଡାଲି ମୁଁ ପଛେ ମତେ କଷ୍ଟ ପଡୁ ପଛେ ମୁଁ ମ୍ୟାଗି କରିକି ତା ସହିତ ନଗେଇ କି ଖାଇଦେବି।
ଏ ଭାଇ ମୁଁ ପୁରା ଏରା ରେ ରେ ମୁଁ ବି ଏମତି ଖାଏ।
ଭଲ ଲାଗେ ରୁଟି ମେଗି ବଢିଆ ଲାଗେ।
ରୁଟି ମାଗି ରୁଟି ମାଗି।
ରୁଟି ମେଗି ଚକୁଳି ପିଠା ମେଗି।
ଚକୁଳି ପିଠା ମେଗି ପରଟା ମେଗି।
ହଁ।
ପରଟା ମାଗିକି କେବେ ଖାଇଚୁ ହଁ।
ବଢିଆ ଲଗିବନା ୟିପୀ ଅଣ୍ଡା ଖାଇବୁ ତା ଦେହରେ କଲା ବେଳେ ମାନେ ଯେତେବେଳେ ରୋଷେଇ କରୁଥିବୁ ୟୀପୀ ଅଣ୍ଡା ତା ଦେହରେ ଚିଲି ସସ୍ ଟମାଟୋ ସସ୍ ସେଇ ଟାଇମ ରେ ଟିକେ ପକେଇଦବୁ ଚିଲ୍ ସସ୍ ଟିକେ ଅଧିକା ପକେଇବୁ। ତା ବାସ୍ନା ତ ଗୋଟେ ଗଜବର ବାସ୍ନା ଆସିବ ତା ଟେଷ୍ଟ ବି ବଢିଆ ଲାଗିବ।
ହୁଁ।
ଭଲ ରୋଷେଇ କରିବେ।
ଆଉ ଏଇଆ ତାହେଲେ ରୋଷେଇ କରିବୁ ଆଉ ରୋଷେଇବାସ କାଇହିଁ ଶିଖିବୁ ବାହାସାହା ହେଲେ କୁଆଡେ ଯିବଆଉ।
ନାଇଁ ମୁଁ ଭାତ ଶିଖିନି ମୁଁ ଡାଲି ବନେଇ ଶିଖିଛି। ଥରେ ମୋ ମା ର ଦେହ ଖରାପ ହେଇଗଲା ବି ବିପି ହାଇ ହେଇଗଲା କି ଲୋ ହେଇଗଲା ମୋର ମନ ନାହିଁ ସେମିତି ବିପି ରହିକି ଜୋଟା ହେଇଥିଲା ବ୍ଲଡ ପ୍ରେସର ହାଇ ହେଇଗଲା କି ଲୋ ହେଇଗଲା ମୋର ମନେ ନାଇ ଯୋଉ ଯେତେବେଳେ ନୂଆ ଓଡିଶା ଚାଲି ନଥିଲା
ହଁ ହଁ ନୂଆ ଓ।
ସେତବେଳେ ଲାଷ୍ଟ ଦିନ ଥାଏ କଲେଜରେ। ମୁଁ ଏକୁଟିଆ ଘରେ ବାପା ଅଫିସ ଯାଇଛନ୍ତି କଣ କରିବି ରୋଷେଇ କଣ କରିବି ମା ଶୋଇପ ମାନେ ମା ମୁଣ୍ଡ କ ହୋଉଛି ସେ ଉଠି ପାରୁନି।
କଣ କରିବି କଣ କରିବି ପଚାରିଲି କାହାକୁ ଫୋନ କରିବି ଆଉ। କାହାକୁ ଫୋନ୍ ମମି ମୋ ମାନେ ଗାଁ ରେ ମୋ ଖୁଡି ଯିଏ ମୁଁ ମମି ମମି ଡାକେ ତାଙ୍କୁ ଫୋନ କଲି ସିଏ ସେଇ ଟାଇମ ରେ କଣ କରୁଥିଲେ ବୋଧେ ଫୋନ ଉଠେଲେନି। ମୋ ବଡ଼ ଭଉଣୀ ଫୋନ୍ କଲି ସିଏ ଫୋନ୍ ଉଠେଇଲାନି। ମାନେ ଭା ଭଗବାନ ମୋ ସାଥ ଦେଲେଣିି ସେଦିନ। ତାପରେ ସଉଠୁ ମୁଁ ଆଉ ବଡ଼ାପା ଝିଅ ତାକୁ ଫୋନ କଲି ସିଏ ବି ଉଠେଇଲାନି। ତାପରେ ପୁଣି ମୋ ଦିଦି ଫୋନ କଲା। ଫୋନ କଲା ମୁଁ ପଚାରିଲି କେମିତି ହବ ଭା ତ ଡାଲି ମତେ ଟିକେ କହ ମୁଁ କରିଦେବି।
ହୁଁ।
ଦିଦି ମତେ କହିଲେ ମୁ ସେଇଦିନ ପ୍ରଥମ ଥର ଭାତ ରୋଷେଇ କରିଥିଲି। ଡାଲି ବନେଇଥିଲି ସେଇଦିନ ଆଉ ସେଇଦିନ ଶିଖିଗଲି।
ଓହୋ ଭାତ ବନେଇବା ବି ଶିଖିଗଲୁ?
ପରେ ମୋର ମନ ନାହିଁ ହଁ ଭାତ ଗାଳିିଥିଲି ସେ ଦିନ ତ ତାପରେ ଭାରି କାନ୍ଦ ମାଡିଲା ଯେଉଁଦିନ ଫା କିଛି କାମ କଲି ମୋତେ ଭାରି କାନ୍ଦ ମାଇଲା।
କ କି ଇଏ ପଳେଇ ଆଇଲା ମୋତେ ଏବେ କାମ କରିବାକୁ ପଡ଼ିଲାଣି।
ହଁ।
ଏଇବେ ତ ପୁଣି ଦିଦି ବାହାଘର ହେଲେ ମତେ ହିଁ କାମ କରିବାକୁ ପଡିବତ ମତେ ଲାଗୁଚି।
ତୋର ଦିଦି ବାହାଘର କେବେ?
ଏବେ ହେଇନି ସିଏ ମନା କରୁଛି ଏବେ।
ହୁ ହ ସେଇ ଏଇନେ ମନା କରୁଛି ନାଇଁ।
ହୁଁ।
ଆଉ ଦି ଚାକିରି ବାକିରି କୋଠି କରୁଚି ନା କଣ?
ଦିଦି ରହିଥିଲା ମଝିରେ ଗୋଟେ ହସ୍ପିଟାଲରେ। କଭିିଡ ଟାଇମରେ ହଁ ହଁ। କୋଭିଡ ଟାଇରେ ରହିଥିଲା ଆମକୁ ସେ ଟାଇ କୋଭିଡ ହେଲା ନା ତ ସେ ପଳେଇ ଆସିଲା। ସେବେଠୁ ତାପରେ ସେ କହିଲା ମୁଁ ଆଉ ପଢ଼ିବି ପଢ଼ିଲା ଆଉ ରହିବ କଣ? ଯୁଆଡୁ ଗୋଟେ ଆଡେ ଫୋକସ କଲେ ଭଲସେ ହେଇପାରିବ ନା ଆଉ ଦିଆଡକୁ ସୁବିଧା ବ
ହୁଁ।
ପାଠ ପଢୁଛେ ପଢ଼ିଲା ପରେ ସେ କହୁଛି ମତେ ଆଉ ଟାଇମ ଦରକାର ମୁଁ ମୋତେ ଆଉ ଦୁଇ ବର୍ଷ ଟାଇମ୍ ଦିଅ ମୁଁ ଚାକିରି ଫକିରି କଲେ ମୁଁ ନିଜେ ତମକୁ କହିବି ବାହାଘର କଥା ମୋତେ ଏଇ ଖଣା କୁହନା।
ହଁ।
ମନା କରୁଛି ଆଉ ବାଧ୍ୟ କାହିଁ କରିବି। ତାପରେ ସେ କୋଉ ଘରେ ବହିଛି ତ ପଢୁଛି। ସରିନି ପାଠ ପଢା ହଁ।
ଆମର ପ୍ଲସ୍ ଥ୍ରୀ ସରୁ ସରୁ ପାଠ ପଢା କମ୍ପ୍ଟଲିଟି ନାଁ।
ହଁ ଆମର ବହୁତ ହେଇଗଲା।
ନା ବହୁ ହେଇଲେ ବାହାରେେ ପାଠ ପଢଦେଲେ।
ହଁ।
ଆଉ ଯେତିକି ଆମକୁ ମାର୍କ ବି ମିଳିଛି ସେତିକି ବି ଆମ କ
ସତ କଥା ଏଇଟା ମିଳିଛି ସେଇଟା ଭଗବାନଙ୍କୁ
ମିଳିଛି ଗୋଟେ ବଡ କଥା ସମସ୍ତି ଙ୍କୁ ଫାଷ୍ଟ କ୍ଲାସ କାହାର ସେକେଣ୍ଡ କ୍ଲାସ ନାହିଁ। ବା ବା।
ଆମ ଜୁନିୟର ମାନେ ଏଇ କିିଣା ଭୋଗୁଛନ୍ତି।
କଣ ଭୋଗୁ ଛୁ?
ଆଉ ସେମାନଙ୍କର ସବୁ ମାର୍କ କଟା ହଉଛି ନା ଆଉ ଆମେ ସିନା ପାଇଗଲେ ସବୁ ମାର୍କ ସେମାନଙ୍କର ସେମାନେ ହଇରାଣ ହଉଛନ୍ତି।
ହଁ।
ଆଉ।
ତାଙ୍କର ଯେତେ ପାରୁଛନ୍ତି କାଟୁଛନ୍ତି ଭଲ ଭଲ ପିଲାଙ୍କର ବି ବ୍ୟାଗ୍ ଲାଗୁଛି।
ରେରେଇ।
ମାନେ ଗୋଟେ ଡିପାର୍ଟମେଣ୍ଟ ରୁ ତିନି ଜଣ ପାଞ୍ଚ ଜଣ ଅତି ବେଶୀରେ ପାସ୍ କରୁଛନ୍ତି।
ହଁ ହଁ ଏବେ ତ ଆମ କଲେଜ ରୁ ଯୋଉ ଯେବେ ଆସିଲେ ତା ଦି ଦିନ ତିନି ଦିନ ପୂର୍ବରୁ ପ ମା ର୍କ ଗୋଟେ ବାହାରିଥିଲେ ନା କଣ? ଯଉ ଫା ସେମିଷ୍ଟର ଫା ସେମିଷ୍ଟର କେତେ ବ୍ୟାଗ ଲାଗିଚି? ହ ଭୟଙ୍କର ବ୍ୟାଗ ଲାଗିଛି ଚାରିଆଡେ।
ପଢ଼ିବେ ଠିକ୍ ସେ ସେମାନେ କଣ କହିଲେ ତାଙ୍କର ସବୁ ପ୍ରାଇଜ ଟେଷ୍ଟ ଜୋ କଲେ ସେମାନେ ସେଥିରେ ଭାବିଲେ କଣ ହଁ କ୍ଲାସ ରେ ହେଉଛି କଲେଜ୍ ରେ ତ ହେଉଛି ନଦେଲେ। ଚଳିବ ଇଏ କରିବ ସେମାନେ ଯୋ ଇଗ୍ନୋର ମାରିଲେ ଯୋଉ ଜି ପିଲା ଯୋଉ ଯେତିକ। ଇଲେକ୍ଟଟିଭ୍ ପେପର ଗୁଡ଼ାକ ସେମାନେ ସବୁ ଇଗ୍ନୋର କରିଦଲେ କ୍ଲାସ କଲେନି ଆମେ ଯା ହଉ କ୍ଲାସ ତ ଟିକେ କରିଥିଲୁ। ତାଙ୍କର ସବୁ ଗଭର୍ଣ୍ଣମେଣ୍ଟ୍ ତରଫରୁ ଯେ ସ୍କିଲ୍ ହଁ, ସ୍କିଲ୍ ଯାଭା ଅଛି, ତାଙ୍କର ସର୍ପ୍ରାଇଜ୍ ଟେଷ୍ଟ ହେବ ସେଇ ମାର୍କ ପୁରା ବି ଆଡ୍ ହବ। ସେ ତ କେହି ଦେଇ ବିି ନାହାନ୍ତି ଅଧା ଛୁଆ। ଆ କୋଉଠୁ ମାର୍କ କେମିତି ହବ ମିଶିବ କେମିତି, ତାଙ୍କୁ ଆଗରୁ ସେଷବୁ ବିଷୟରେ କହିବା କଥା ନା ଆଉ। ତମର ଏଇ ମାର୍କ ଆଡ୍ ହବ, ସେଇ ମାର୍କ ଆଡ୍ ସେଇ ହିସାବରେ ସିନ୍ ସିଅର୍ ହେଇକି ପଢ଼ିଥାନ୍ତେ।
ନାଇଁ କହିନାହାନ୍ତି କାଇଁ, ଆମ ଡିପାର୍ଟମେଣ୍ଟରେ ତ କହିଥିଲେ ସାର୍ ମାନେ ସମସ୍ତଙ୍କୁ।
ଆମ ଡିପାର୍ଟମେଣ୍ଟରେ କୁହା ହେଇନି।
ପ୍ରାୟ ସବୁ ଡିପାର୍ଟମେଣ୍ଟରେ କୁହା ହେଇନି ନା କଣ। କିଏଜାଣି ତମ ଡିପାର୍ଟମେଣ୍ଟରେ କହିଥିବେ କି ନ କହିଥିବେ।
ପ୍ଲେନ୍ ଦେବି। ମୋ କଲେଜ୍ ନାଁରେ, ମୁଁ ଏତେ କଂପ୍ଲେନ୍ ରେଜିଷ୍ଟର୍ କରିପାରିବି ଯେ ତାର ଠିକଣା ନାହିଁ।
ହଁ ସେମ୍ ସେମ୍।
ଆଉ ମୋ ଡିପାର୍ଟମେଣ୍ଟ ନାରେ ତ ମୁଁ ବୋହୁତ୍, ବୋହୁତ୍ ଲେଖିପାରିବି। ପର୍ଶିଆଲିଟି ଯୋଉ ଲେବୁଲ୍ ରେ ହୋଉଛି
ହୁଁ।
ଖାଲି ଖାଲି ସବୁ ଜିନ୍ ତାର ଖାଲି ଗୋଟିଏ ପିଲା ସେମାନଙ୍କ ଆଖିକି ଦେଖାଯାଏ। ଆମେ ସବୁ ମଣିଷ ନୁହଁ।
ତା ଦେହରେ, ତା ଦେହରେ ତମର ପୁଣି ଗୋଟେ ଯୋଉ ମ୍ୟାଡାମ୍ ଅଛି ଏ ସିଏ ପୁଣି ଯୋଉ ଷ୍ଟ୍ରିଟ୍, ସିଏ ଯୋଉ ପୁଣି ଯୋଉ ଷ୍ଟ୍ରିଟ୍ ବାପାରେ।
ହୁଁ।
ନାଇଁ। ନାଁ ସିଏ ମତେ କିଛି କରନ୍ତିନି, ଏ ଜାଣିଛୁ ନା।
ଷ୍ଟ୍ରିଟ୍ ସେ ତମ ଆଗରେ ଷ୍ଟ୍ରିଟ୍, ଆମ ଆଗରେ ସେ ଶାଶୁଘର ଗପ ଗପନ୍ତି।
ସିଏ ମ୍ୟାଡାମ୍ ମତେ କିଛି କରନ୍ତିନି।
ସବୁ ପିଲା କୁହନ୍ତି ତମ ମ୍ୟାମ୍ ଷ୍ଟ୍ରିଟ୍ ଷ୍ଟ୍ରିଟ୍, ଆଜି ପର୍ଯ୍ୟନ୍ତ ଆମେ କିନ୍ତୁ ଜାଣିପରିନୁ।
ହୁଁ। ନା ସେ ମ୍ୟାଡମ୍ ମତେ କିଛି କରନ୍ତିନି ଜାଣିଛୁ ନା। ଖେଳ ଭଲସେ ପୁରା ମାନେ, ମୁଁ ଯଦି ଏଗଜାମ୍ ରେ କଣ ଲେଖୁଥିବି ସେ ମ୍ୟାଡମ୍ ଅନେଇବ। ଅନେଇବ ଏମିତି ମାନେ ପାଟି ପାଟି କଲା ଭଳିଆ କଣ କହିବେ ଲେଖୁନୁ ବସିକି। ଏ ସେଇଆ। ଏବଂ ତାଙ୍କ ଆଗରେ କପି ବାହାର କରି ଲେଖିବି ମତେ କିଛି କହିବେନି। ଭାଇର ଓଟା, ଭାଇର ଗୋଟେ ଓରା ଅଛି ବୁଝିଲିଲୁ।
ହଁ।
ଆମ ଲଜି-ଲଜିକ୍ ସାର୍, ଲଜିକ୍ ସାର୍ ତାଙ୍କ ଛଡ଼ା ଭାଇ, ଛାଡ।
ହୁଁ।
ସିଏ ଗୋଟେ ଏମିତିଆ ଲୋକ ସେ ଜଦୀ ଏକଜାମ୍ ହଲ୍ ରେ ପଶିବ, ଛୁଆ କାନ୍ଦିବେ।
ସତ କଥା। ଭାଇ ଏ କେମିତି ଏମିତି ହୁଅନ୍ତି ସେ ମତେ ପା ମତେ ତ କହୁଛି ବୋହୁତ୍, କିନ୍ତୁ ଯୋଉ ମ୍ୟାଡାମଙ୍କ କଥା ତୁ କହିଲୁ ତାଙ୍କ ସ୍ଵାମୀ ତାଙ୍କଠାରୁ ଆଉଥିବ। ଆହୁରି ଭଲ। ମାନେ ସିଏ ମତେ ଲାଗନ୍ତି ସିଏ ହିଁ ରିଅଲ୍। ସାର୍ ସିଏ ବୋଧେ ଆମ ଫେଜ୍ ଦେଇକି ଆଇଛନ୍ତି ବୋଲି, ସିଏ ଆମକୁ ଏତେ ହେଲ୍ପ୍ କରିପାରୁଛନ୍ତି।
ହଁ ଅବେ ଆଉ ଜଣେ ବି ଅଛନ୍ତି, ଚଷମା ଲଗେଇକି ଯୋଉ ବଡ଼ଚଣାର ଗୋଟେ ସାର୍। ଟିଚର୍ ଟେ, ବୁଲେଟ୍ ଧରି ଆସନ୍ତି ହେଲା। ସିଏ ବି ସିଏ ମତେ ନେଇକି ଫୋନ୍ ଧରେଇଦେଲେ ଡାଇରେକ୍ଟ। ହି ହି କହିଲେ କି ନେଇୟା ନେଲେ କି କେହି ନଥିଲେ ମୋତେ ଫୋନ୍ ଆଣି ଧରେଇଦେଲେ। ବେଞ୍ଚ ଉପରେ ତାଙ୍କରି କତିରେ ଫୋନ ପେ ହେଇଥିଲା କରେଇକି ଆଣି ଧରଇଦେଲେ। ମୁଁ ତ ଫୋନରୁ ପକେଇ ଟିପିଲି।
ଭଲ ସାର ମିଳିଯାଉଛନ୍ତି ସାଇନ୍ସ ର ସାର ମାନେ ସ ସବୁ ବଢ଼ିଆ ମୁଁ କହୁଛି ମୋ ପର୍ସନାଲ ଏକ୍ସପିରିଏନ୍ସରୁୁ।
ସେଇ ସାଇନ୍ସ ସାଇନ୍ସ ରେ ପା ମୁଁ ଝଗଡା ହେଇଥିଲା ଆଉ। ଜୁଲୋଜି ଟୁ ଜୁଲୋଜି ଡିପାର୍ଟମେଣ୍ଟ।
ଭଲ।
ଭଲ।
ଆଉ କଣ?
ଆବେ ସ ହ ବେ ସିଏ ପୁଣି ଏତେ ମ ମ ମତେ ବିଶ୍ଵାସ କରିବୁ ସିଏ ଏତେ ତାର ଭୟ ବୁଝିଲୁ ନା। ସେ ନିଜେ ମୋର ଗୋଟା ଅସ ମୋର ଫାଷ୍ଟ ସେମିଷ୍ଟର ଲାଗି ଯାଇଥିଲା ସୁପର ବ୍ୟାକ ବୁଝିଲୁ। କୋଉଥିରେ କହିଲୁ ପଲ୍ଟିକା ପଲ୍ଟିକାଲ ସାଇନ୍ସରେ, ସେଇଟା ଚଉତିରି ଚଉତିରିଶ ରଖିଥିଲେ ପାସ ହେଇଯାଏ ତେତିଶ ରହିଥିଲା। ହେଲା ମୁଁ ଆମ ସାରଙ୍କୁ ଯାଇ କହିଲି, ସେ ଯୋଉ ଏକ୍ସାମିନେସନ ଯୋଉ କଲେ। ବୁଝିଲୁ। ସିଏ କଣ କଲେ କହନି, ସିଏ ସେ ଯୋଉ ଜୁଲୋଜି ଡିପାର୍ଟମେଣ୍ଟରେ ସେ ସାରଙ୍କୁ କହିଲେ ହେଲା।
ହୁଁ।
ଯେ ସେ ସାର କହିଲେ ଦେଖିଲୁ ଭଗବାନ ଅଛନ୍ତି, ମୁଁ କହିଲି ଭଗବାନ ଅଛନ୍ତି ହେଲା। ମୁଁ ଖାଲି ଏମିତି କଟକଟ କିରି ଅନେଇଲି। ମୁଁ କହିଲି ସାର ଭଗବାନ ଅଛନ୍ତି ତ ହଉ ହଉ ଆପଣ କାମ ସାରନ୍ତୁ ତାପରେ ଭଗବାନଙ୍କୁ ଦେଖିବେ ଆଉ।
ହୁଁ ହୁଁ।
ବୁଝିଲୁ ତାପରେ ଇଏ ଛାଆଙ୍କୁ ମାର୍କ ଦେଲା ମତେ। କହିଲା ହଉ ହଉ ମୁଁ ତୋର ର। ଛାଁଆକୁ ମାର୍କ ଦେଲା ଗୋଟିଏ ମାର୍କ ପାସ ହେଲି।
ହଉ ହଉ ତୁ ରଖେ ମୁଁ ଯାଉଚି ଯିବି ଖାଇବି, ହଉ।
ହଉ ହଉ।